ହଁ କଣ?
ଏଇ ବସିଛି ତମେ କଣ କରୁଚ?
ହଁ ମୁଁ ଏଇଠି ପରିବା କାଟୁଥିଲି ଆଉ।
ଓହୋ।
ଆଉ ତମେ କଣ ଖାଇଛ?
ମୁଁ ଖାଇଥିଲି ବ୍ରେଡ ଖାଇଛି ଆଉ।
ହୁଁ ହୁଁ ହୁଁ ଆଉ ମାମା କଣ କରୁଚନ୍ତି?
ମାମା ପୂଜା କରୁଚନ୍ତି।
ଠାକୁର ପୂଜା ନା?
ହଁ।
ବାବା?
ବାବା ସେଇଠି ଗାଧୋଇକି ଆସିଲେ ଯିବେ ଏବେ ଦୋକାନକୁ ଆଉ।।
ଆଚ୍ଛା ଆଚ୍ଛା। ଆଉ ତମେ ଆଉ ଖାଇବା ପିଇବା ଆଜି ବର୍ଷା ବର୍ଷା ହଉଛି ତମ ସେପଟେ?
ହଁ ପା ଜୋରରେ ବର୍ଷା।
ହଁ ହଉ ହଉ ଆଉ ତମେ କଲେଜ ମାନେ ଯାଇ ସାରିଲଣି ନା କ ମାନେ ସରି ଯାଇ ସାରିଲନି କହିଲି ମୁଁ କହିଲି କଲେଜ ଆଜି ଯିବନ ନା ଯିବନି?
ନାଇଁ ବର୍ଷା ହଉଛି ଆଉ କଣ ଯାଇ ହବ ଗଲେ ପୁଣି ଆସିବାକୁ ହଇରାଣ। ତାପରେ ବି ବର୍ଷାଟା ଲାଗିକି ରହୁଛି। ନା ଓଦା ହେଇବି ପୁଣି ଦେହ ଫେହ ଖରାପ ହବ ଆଜି ଆଉ ଭାବୁଛି ଯିବିନି ଆଉ।
ହଉ ହଉ ହଉ। ଆଉ ତମେ କଲେଜ ଯାଉଥିବ ପୁରା ଏବେ ମଜା କରୁଥିବ ସାଙ୍ଗମାନଙ୍କ ସହିତ ଗୁପଚୁପ୍ ଖାଉଥିବ ନା?
ହଁ ହଁ ସେ ମଜା ଅଲଗା ପ୍ରକାର।
ଆଉ ଯାଅ ନା ନାଇଁ ପିକନିକ ମାନେ ଯୋଉ କଲେଜ ପିକନିକ ଯାଆନ୍ତି ତମେ ଯାଅ ସାଙ୍ଗମାନଙ୍କ ସହିତ?
ହଁ ଯାଉ ଏବେ ବା ଯାଇଥିଲୁ ବୁଲିବାକୁ ପାରାଦୀପ ଆଡେ।
ହଁ କୋଉ କୋଉ ଜାଗା ସବୁ ଗଲ?
ହଁ ଆମର ସେ ପୋର୍ଟ ଯାଇଥିଲୁ। ତାପରେ ସେଇ ଯୋଉ ଆମର ଯୋଉ ପଥର ବନ୍ଧ ଅଛି ସେ ଉଠି ଯାଇଥିଲୁ ଜାଣିଛ ନା ନାଇଁ? ହଁ ନେହରୁ ବଙ୍ଗଳା ସେଠି ହେଇଯାଇଛି ଆଉ ପଥର ଉପରେ ଠିଆ ହେଇକି ଦେ ଦେଖିବନି ଏଠି ଗୋଟେ ହେଇଛିି ସିଢି ଭଳିଆ ତା ଉପରେ ଚଢିକି ଯାଇକି ଦେଖିବ ନୂଆ ହେଇଛି ଏବେ।
ହଁ ନାଇଁ ମୁଁ ଆଉ ତ ଯାଇନି କେବେ ହଁ ଏମିତି ହେଇଯାଇଛି।
ହଁ।
ଓହୋ ନା ଆଗରୁ ତ ଆମର ସେମିତି ଥିଲା ମାନେ ପଥର ଉପରେ ତମେ ଯାଇ ପାଣିଟା ମାଡ଼ ହଉଥିବ ଦେଖିବ।
ହଁ ନାଇଁ ସେଠି ବି ହଇରାଣ ହଉନଥିଲେ କି ଲୋକମାନଙ୍କ ଫୋନ ପଡିଗଲେ ଅସୁବିଧା ହଉଥିଲା ଆଣିବାକୁ। ତା ଠାରୁ ଭଲ ଏବେ କରିଦେଇଛନ୍ତି ତା ଉପରେ ଠିଆ ହେଇକି ଦେଖିବ ଆଉ।
ଆଚ୍ଛା ଆଛା ହଁ ସିଏ ବି ଭଲ ହେଲା ତାପରେ ସେ ସେତେବେଳେ କଣ? ମାନେ ଅସୁରକ୍ଷିତ ବି ବହୁତ ଥିଲା ନା?
ହଁ।
ଓ ଆ ମୁଁ ବି ଯାଇନି ବହୁତ ଦିନ ହେଲାଣି। ଆଉ ତାପରେ ତମେ ଆଉ ଫିଷ୍ଟ ଫିଷ୍ଟ କଲ ନା ଖାଲି ଏମି
ହଁ ଫିଷ୍ଟ ହେଇଥିଲା ଚିଲ୍ଲି କୋବି ହେଇଥିଲା ଆଉ ହେଇଥିଲା ପନିର ହେଇଥିଲା, ଚିକେନ ହେଇଥିଲା ଆଉ ସାଲାଡ଼, ଭାତ ଡାଲି ଆଉ।
ହଁ ବଢିଆ ଆଉ ତାହେଲେ ମାନେ କ ବଢିଆ ମଜା କିନ୍ତୁ ହେଇଥିବ ନା।
ହଁ ମଜା ହେଇଥିଲା ଆଉ ଆମେ ହନୁମାନ ମନ୍ଦିର ଯୋଉ କୋର୍ଟ ପାଖରେ ସେଠିକି ବି ଯାଇଥିଲୁ ଆଉ ଆମର ଯୋଉ ଆକ୍ୱାରୀୟମ ଅ ଛି ସି ବିଚ ପାଖେରେ
ସି ବିଚ୍ ପାଖରେ ଗୋଟେ ଆକ୍ୱାରିୟମ୍ ଅଛି ହଁ।
ହଁ ସେଠିକି ଯାଇଥିଲୁ ଏମିତି ବୁଲିକି ସବୁ ଫଟୋ ଫଟୋ ଉଠ ଠେଇକି ଆସିଲୁ ଆଉ।
ଓହୋ ହୋ ନା ଆମେ ଆମେ ଯେବେ ଯାଇଥିଲୁ ଆକ୍ଵାରିୟମ ଟା ବନ୍ଦ ଥିଲା ସେ ସେତେବେଳେ କାଇଁ ଛାଡୁ ନଥିଲେ ତାପରେ
ଭଲ ଲାଗିଲା ଆଉ ତାପରେ ବି ଆମର ସେ ଯୋଉ ନେହେରୁ ବଙ୍ଗଳା ପାଖରେ ଯୋଉ ପାର୍କ ଟା ନାଇଁ କି ଛୋଟିଆ ପାର୍କ ଟେ ସେଠି ବଢିଆ ହେଇଛି ସବୁ।
ଆଚ୍ଛା ଆଚ୍ଛା ଆଉ ତାହେଲେ ତମେ ସବୁ ବୁଲାବୁଲି କଲ ନା? କେମିତି କଣ ମାନେ କହୁନ କୁହ।
ମୁଁ କହିଲି ତମେ କେବେ ଯାଇଛ ବେଲେଶ୍ୱର ଆଡେ ଯାଇଛ କେବେ?
ନା ନା ମୁଁ ବଲେଶ୍ୱର ଯାଇନି। କୋଉଠି ସେଇଟା?
ସେଇଟା ଆମର ପିପିଲି ପାଖରେ ସେଇଟା ସେଠି ଗୋଟେ ଶିବ ମନ୍ଦିର ଅଛି ଆଉ ସମୁଦ୍ର ଅଛି ହେଲା। ହଁ।
ହୁଁ କେମିତି କଣ ସେ ଜାଗା ଟା ଟିକେ କହିଲ?
ବଢିଆ ଲାଗିବ ଶିବ ମନ୍ଦିର ଗୋଟେ ହେଇଛି ତାପରେ ସେଠି ଏ ତେ ଘର ଫର ନାହିଁ ବଣ ଜଙ୍ଗଲ ସବୁଆଡେ ସେଇ ମଝିରେ କିନା ମନ୍ଦିର ଟା ହେଲା ତା ତା ପରେ ଚାଲିକି ଯିବ ସେଇ ଆଗକୁ ସମୁଦ୍ର ଆଉ। ଆମେ ଯାଇଥିଲୁ ଓ ଥରେ ଯାଇଥିଲୁ ତାପରେ ସେଠି ଆମେ ଦେଖିଲୁ ଯୋଉ ପାଣିରେ ଉଡା ଯାହାଜ ଯୋଉ ଯାଏନ ବୁଢା ଜାହାଜ।
ହୁଁ ହୁଁ ହୁଁ ହୁଁ।
ହଁ ସେଥିରେ ଯାଉଥିଲା ଦୂରରେ ଆମେ ଦେଖିଲୁ ମଜା ଲାଗିଲା ଆଉ।
ଓହୋ ଆ ତାହେଲେ ଆମେ କେବେ ବି ଏମାନେ ଟିକେ ଦେଖିବା ସେଇ ନୂଆ ଜାଗା ଟା କହିଲ ମୁଁ ତ ଶୁଣି ନଥିଲି କେବେ ଯୋଉ ବେଲେଶ୍ଵର କହୁଛ।
ହଁ ହଁ ସେ ଜାଗା ଟା ଏତେ କେହି ଜାଣିନାହାନ୍ତି ତମେ କେବେ ଯିବ ବୁଲିବାକୁ ଆଉ?
ହଁ ହଁ ହଁ ମୁଁ ବି ବେଶୀ ଜାଗା ଅବଶ୍ୟ ଯାଇନି ମାନେ ବଲାଙ୍ଗିର କନ୍ଧମାଳ ସେଇପଟ ସାଇଡ ଏତେ ଯାଇନି। ଆଉ ଏପଟେ ସବୁ ଯାଇଛି। ଚି ମାନେ ଯାଜପୁର, ଢେଙ୍କାନାଳ, କେଉଁଝର, ବାଲେଶ୍ଵର ତ ଭଦ୍ରକ ହଁ ମୟରଭଞ୍ଜ ଏଗୁଡା ସବୁ ଯାଇଛି। କିନ୍ତୁ ସେପଟକୁ ଏତେ କେବଳ ସମ୍ବଲପୁର ଆଉ ନୟାଗଡ ମାନେ ଏପଟ ଡିଷ୍ଟ୍ରିକ ରେ ଏତିକି ବୁଲିଛି ବାକି ଯାଇନି ଆଉ ଏତେ ସବୁ। ଆଉ ଗୋଟେ ଜାଣିଛ ଢେଙ୍କାନାଳରେ ଗୋ ବଢିଆ ଜାଗା ଅଛି, ତମେ ତ କପିଳାସ ଯାଇଥିବ ଯାଇଛ?
ହଁ ହ। ଯାଇଛି।
କେମିତି ମାନେ ତମେ ପାହାଚ ଚଢି ଯୋଉ ତେରଶ ବାଉନ ପାହାଚ ଅଛି ତ ତମେ ପାହାଚ ଚଢି ଯାଇଥିଲ ନା
ନାଇ। ହଁ ଆମେ ପାହାଚ ହିଁ ଚଢିକି ଯାଇଥିଲୁ କାରଣ ସେଇ ଟାଇମ ରେ କଁ ଗୋଟେ ଚାଲିଥିଲା ସେଠି ତାପରେ ଗାଡି ଫାଡି ବି ଆମ ସହିତ ଯିଏ ଯାଇଥିଲେ ସେ ଗାଡି ଫାଡି ନେଇକି ଯିବାକୁ ମନା କଲେ। ତାପରେ ଆମେ କହିଲୁ ହଉ ଯିବା ସାଙ୍ଗମାନେ ଯାଇଥିଲୁ ତ ଆମେ କହିଲୁ ଆମେ ପଳେଇବା କଥାବାର୍ତ୍ତା ହେଇକି ଲାଗିବନି ଏତେ ଆଉ କିନ୍ତୁ ଗଲା ବେଳକୁ ଟିକେ କଷ୍ ଷ୍ଟ ଲାଗିଲା ଆସିଲା ବେଳକୁ ଆଉ କିଛି ଏତେ ଅସୁବିଧା ହେଲାନି।
ହଁ ହଁ ଚଢିବା ଟା କଷ୍ଟ ନା ଓହ୍ଲେଇଲା ବେଳକୁ ଜଣା ପଡେନି।
ହଁ।
ଓହୋ ନା ଆମେ ଯୋଉ ଯାଇଥିଲୁ ଆମକୁ କହିଲେ କି ବହୁତ ଜଣ ଯୋଉ ବୟସ୍ କ ଲୋକ ଆମ ସହିତ ଯାଇଥିଲେ ଗାଁ ରେ। ବୁଢାବୁଢୀ ସିଏ କହିଲେ ଆମେ ତ ପାହାଚ ଚଢିକି ଯାଇପାରିବୁନି। ତ ତାଙ୍କ ଯୋଗୁ ସେମାନେ କହିଲେ ଆଉ ତାଙ୍କ ଯୋ ଆମେ କଣ କଲୁ ଗୋଟେ ଗାଡି ଯୋଉ ରିଜର୍ଭ କଲୁ ତ ସିଏ ତାଙ୍କୁ ନେଇକି ଛାଡିଲା ମାନେ ଆମେ ସମସ୍ତଙ୍କୁ ଛାଡିଦେଲା ତାପରେ ଓହ୍ଲେଇଲା ବେଳକୁ ଆଉ ସେମାନେ ଗାଡିରେ ଆସିଲେ ଆମେ କହିଲୁ ନାଇଁ ପାହାଚରେ ଆମେ ଟିକେ ଓହ୍ଲେଇବା କେମିତି ଦେଖ ଖୀବା ପାହାଡର ରାସ୍ତା। ମାନେ ପାହାଚ ହେଇଛି କେମିତି ବଢିଆ ଲାଗୁଛି ଟିକେ ଯିବା ତ ଯାଇଥିଲୁ ସେଇଥ ର କ। ଆଉ ଗୋଟେ ସେଠି ବଢିଆ ସ୍ପଟ ଅଛି ତମେ ଜାଣିଛ? ଯୋଉ ସ ଢେଙ୍କାନାଲେ ଯୋଉ ତମେ ତ କପିଳାସ ଯାଇଥିବ ଜୋରନ୍ଦା ବି ଯାଇଥିବ।
ହଁ।
ଆଉ ସପ୍ତ ଶଯ୍ୟା ବି ଯାଇଥିବ କାରଣ ଏଇ ତିନିଟା ସ୍ପଟ ଯିଏ ଯୋଉମାନେ ଯାଆନ୍ତି ବି ଯାଆନ୍ତି। ସମସ୍ତେ।
ହଁ ହଁ ଯାଇଚି।
ଆଉ ଅଶୋକ ଝର ଗୋଟେ ଅଛି ତମେ ଜାଣିଛ ଯାଇଚ?
ନା ନା। ସେଟା କଣ?
ସେଇ ଅଶୋକ ଝ ର ଯଉଟା ଅଶୋକ ଝର ଯୋଉଟା ସେଇଟା ମାନେ ଯୋଉ ଏମିତି ଝରଣା ହିଁ ହେଇଛି ହେଲା। ଆଉ ପାହାଡ ଚଢିବ ହେଲା। ତ ଆମେ ଏବେ ଯାଇଥିଲୁ ହଁ ଆମେ ଯୋଉଦିନ ଯାଇଥିଲୁ ସେଦିନ ମାନେ ପାହାଡ ସେଠି ତ ବହୁତ ଉପରକୁ ଯୋଉ ପୁରା ସଭା ଉପରକୁ ଯିବା ପାଇଁ କି ମାନେ ପାହାଚ ନାହିଁ ତମେ ସେଇ ପାହାଡର ଯୋଉ ପଥର ଉପରେ ପାଦ ରଖି ରଖି ଉପରକୁ ଯିବ। ହେଲା ମାନେ କିଛି ଉପରକୁ ଗଲେ ମନ୍ଦିର ଟା। ଯୋଉ ଯୋଉଠୁ ଝରଣା ଟା ବାହାରିଛି ସେଠି ଗୋଟେ ଛୋଟ ମନ୍ଦିର ଅଛି। ତ ସେଠି ସେ ଯୋଉ ତଳ ଯୋଉ ମନ୍ଦିର ପାଖରୁ ସେ ଉ ଉପର ମନ୍ଦିରକୁ ଯିବା ପାଇଁ ଚାରି ଘଣ୍ଟାର ସମୟ କାଳେ ଲାଗେ। ପାହାଛ ପାହାଛ ହେଇନି ହଁ। ଆମେ ଜାଣିନଥିଲୁ ସେଠୁ ଯୋଉ ଆମେ ଚଢୁଥିଲୁ ତ ସେଠି ଯୋଉ ଜଙ୍ଗଲରୁୁ ଯୋଉ କାଠ ସବୁ ଆଣୁଛନ୍ତି। ପାହାଡ ଉପରୁ ସେ ସେଇ ଲୋକାଲ ଲୋକ ଏ ସବୁ ମୁଣ୍ଡେଇକି ଆଣୁଥିଲେ ମାନେ ଝିଅ ମାନେ ସ୍ତ୍ରୀ ଲୋକ ପୁରୁଷ ଏମିତି ସବୁ। ହେଲା ତ ସେଇମାନଙ୍କୁ ଆମେ ଚଢି ଗଲୁଣି ତଥାପି ଆମେ ମାନଙ୍କର କିଛି ବାଟ ଗଲା ପରେ ପୁରା ଧଇଁ ସଇଁ ହେଇଗଲୁ କାରଣ ଆମର ତ ଅଭ୍ୟାସ ନାହିଁ ନା।
ହଁ।
ତାପରେ ଆମେ ସେଇଠି ବସିଲୁ। ସେଇଠି ବସିକି ତ ଆମେ ତାଙ୍କୁ ପଚାରିଲୁ କି ଆଉ କେ କେତେ ବାଟ ଅଛି ମାନେ ଯୋଉ ଆମେ ଯାଉଛୁ ପୁରା ଟପ୍ ଉପରକୁ। ଯୋଉ ଝରଣା କହୁଛନ୍ତି ବହିଛି ସେ ଯୋଉ ଉପରକୁ ନା ତମେ ଏବେ ଯୋଉ ମାନେ ଯାଉଛ ତମେ ପହଞ୍ଚିଲା ବେଳକୁ ତମକୁ ସନ୍ଧ୍ୟା ହେଇଯିବ। ମାନେ ଆମେ ଯୋଉ ଗୋଟେ ଦିଟା ମାନେ ଦିଟା ବେଳେ ଆମେ ଚଢୁଥିଲୁ ନା କହିଲେ ସିଏ ଆହୁରି ତମେ ଯେ ତିକି ଚଢିକି ଆସିଲଣି ଆହୁରି ପହଞ୍ଚିବା ପାଇଁ ତମକୁ ଚାରି ଘଣ୍ଟା ଲାଗିଯିବ।
ଓହୋ ଆ ତମେ ଗଲ?
ନା ଆମେ ଯାଇପାରିଲୁନି ଅଧାରୁ ଫେରିଆସିଲୁ।
ଓହୋ।
ମୁଁ କିନ୍ତୁ ଯୋଉ ଅଧା ପର୍ଯ୍ୟନ୍ତ ଯାଇଥିଲି ସେଠି ଆହୁରି ଛୋଟ ଛୋଟ ପାହାଡ଼ ସବୁ ଦେଖାଯାଉଥିଲା ମୁଁ ସବୁ ଭିଡିଓ କରିଥିଲି ଫଟୋ ବି ଉଠେଇଥିଲି ଆଉ ଏଇ ଯୋଉ ଲୋକମାନେ ଯିଏ ଜାଳ ବୋହିକି ଆଣୁଥିଲେ ତ ହଁ ଜାଳ ମୁଣ୍ଡରେ ବୋହେଇକି ଆଣୁ ଥିଲେ ତାଙ୍କର ବି ଫଟୋ ଫଟୋ ସବୁ ଉଠେଇଥିଲି।
ହଉ ମତେ ମତେ ବି ପଠେଇବ ମୁଁ ବି ଟିକେ ଦେଖିବି ଆଉ।
ହଁ ହଁ ମୁଁ ପଠେଇବି ତମେ ଦେଖିବ ଭାରି ବଢିଆ ଲାଗୁଛନ୍ତି ମାନେ ତାଙ୍କ ପରୀକା ପରିଶ୍ରମ ଆମେ ବି କରୁନି ସେ ଯୋଉ କେତେ ମୋଟାମୋ ଟା ଜାଳ କେତେ ଛୋଟ ଛୋଟ ପିଲା ସବୁ ବୁହାଇକି ଆମେ ତ ଆମକୁ ତ ମାନେ ପାହାଡ ଏମିତି ଓହ୍ଲେଇବାରେ ବି ଆମେ କୁଣ୍ଠାବୋଧ କରୁଥିଲୁ। ଚେ ଆମେ କହୁଛେ ଆମକୁ ପରିଶ୍ରମ ଲାଗିଲା କିନ୍ତୁ ସେ ସେମାନେ ଜାଳ ମୁଣ୍ଡେଇକିରି ଓହ୍ଲଉଥାନ୍ତି ବଢିଆ ଲାଗୁଥାଏ ତାଙ୍କୁ ଦେଖିବାକୁ ବି।
ହଁ ଆଉ କୁଆଡେ ଯାଇଥିଲ ବୁଲିବାକୁ?
ଆଉ ତାପରେ ସେଠି ସେପଟେ ବି ଯାଇଛି କେଉଁଝର ଯୋଉ ସାନ ଘାଗରା କେଉଁଝର ତାରିଣୀ। ତାପରେ ଅ ବାଲେଶ୍ଵର ଯୋଉ ପୁରା ଅଁ ମାନେ ପଞ୍ଚଲିଙ୍ଗେଶ୍ଵର। ଆଉ ଉଁ ଯୋଉ ଅଛି ନୀଳଗିରି ଜଗନ୍ନାଥ ମନ୍ଦିର। ତାପରେ କ୍ଷୀର ଚୋରା ଗୋପୀନାଥ ସେଇଠି ସବୁ ଏଇ ସ୍ପଟ ଯାଇଥିଲୁ। ସେଠି ଗୋଟେ ଅଛି ନା ବା ମୁଁ ସେଇ କନ୍ଧମାଳ ଜିଲ୍ଲା ଦା ସେଇଟା ଦା ରିଙ୍ଗବାଡି ମାନେ ଓଡିଶାର କାଶ୍ମୀର ତାକୁ କୁହାଯାଏ ନା।
ହଁ- ହଁ।
ସେଇଟା ମୁଁ ଯାଇପାରିନି ଭାରି ମନ କିନ୍ତୁ ଭାରି ଇଛା ଯିବା ପାଇଁ। ଏତେ ଦୂର ବୋଲି ଘର ଲୋକ ମାନେ ଛାଡୁ ନାହାନ୍ତି ଭାରି ଇଚ୍ଛା। ହଁ କେବେ କେବେ କି ମାନେ ସବୁ ପୁ ଟାଇମରେ ପଡେନି। କେବେ କେବେ ପଡେ ବୋଲି ସେଇଟାକୁ ସେମାନେ ନାମିତ କରିଦେଇଚନ୍ତି ଯେ ଓଡିଶାର ଏଇଟା କାଶ୍ମୀର।
ଓହୋ ନାଇଁ ମୋର ବି ଭାରି ଇଛା ସେଠିକି ଯିବାକୁ ଯେ।
ହଁ ସେଠି କଫି ଚାଷ କରାହଉଚି ନା ଆମେ ଦେଖୁଚୁ ତ ଯୋଉମାନେ ଯାଉଚନ୍ତି ସବୁ ଫଟୋ ଷ୍ଟାର୍ଟ ଷ୍ଟାର୍ଟସ୍ ପକଉଚନ୍ତି ତ ସେଇଠି ଆଉ ଗୋଲ ମରିଚ ବି ହଉଛି। ହଁ ଚାଲୁନ ଆମେ ଟିକେ ଯିବା ଆଉ କୋଉ ଦିନ ଗୋଟେ ମାନେ ସମସ୍ତ ସ୍ତକୁ ଠିକ କରିବା ହେଲା ତା ଆମେ ଗୋଟେ ଯିବା ଆଉ ଭାରି ଇଚ୍ଛା କିନ୍ତୁ ଯିବା ପାଇଁ।
ହଁ ସମସ୍ତେ ଗଲେ ବି ଭଲ ମଜା ହବ।
ହଁ। ତ କୋରାପୁଟ ର ବି ଗୋଟେ ଅଛି ଯୋଉ ଗୁପ୍ତେଶ୍ୱର ମୁଁ ଖାଲି ଶୁଣିଚି ମୁଁ ତ ଯାଇନି କେବେ। କିନ୍ତୁ ସେଇ ଜାଗାକୁ ବି ଭାରି ଇଚ୍ଛା ଯିବା ପାଇଁ।
କୋରାପୁଟରେ ବହୁତ ବଢିଆ ଜାଗା ଅଛି ଆଉ ତାଙ୍କ ଚା ବି ନାଇଁ ମୁଁ ଯାଇନି ମୋ ଭଉଣୀ ମାନେ ଯାଇଥିଲେ। ହେଲା ସେମାନେ ଆସିଲା ବେଳେ ମୁଁ ଏତେ ଜାଗା ମନ ନାହିଁ କିନ୍ତୁ ଭଲ ଭଲ ଜାଗା ସବୁ ଯାଇଥିଲେ ଆଉ ଫଟୋ ଫଟୋ ଉଠେଇଥିଲେ ଆଉ ଆଣିଥିଲେ ଚା।
ସେପଟେ ଯୋଉ ଦେଓମାଳି ଯାଇଥିବେ ସିଏ ହେଲା।
ହଁ ହଁ ଦେଓମାଳି।
ଦେଓମାଳି ନୁହଁ ଠିକ କହିନି ଦେଓମାଳି, ଗୁପ୍ତେଶ୍ଵର ସେ ହଁ ସେଇଠି ଯେ ବହୁତ ଜଣ ଯାଇକି ସେ ପାହାଡ ଉପରେ ମାନେ ଯାଇକି ସେ ପର୍ବତ ଉପରେ ମାନେ ଚଢିକି ସେ ଫଟୋ ଫଟୋ ଉଠଉଚନ୍ତି ଭାରି ସୁନ୍ଦର ଜାଗା।
ସେଠିର ଚା ବି ଆଣିଥିଲେ।
ହଁ।
ହଁ ତାଙ୍କର କେମତି କହିଲ ମାନେ ଆମର ଯେମତି ପାଉଡର ଟାଇପ ର ରହୁଚି ସେମାନେ ସେମିତି ନୁ ଏକଦମ୍ ପତ୍ର ଛିଣ୍ଡେଇକି ଆଣିକି ତାକୁ ଶୁଖେଇକି ସେଇ ଟାଇପ୍ ର ଥିଲା ତାଙ୍କ ପ୍ୟାକେଟ ରେ।
ଓହୋ ହୋ ମାନେ ପୁରା ମାନେ ଅରିଜିନାଲ ଟା ନା?
ହଁ ହଁ।
ଆଚ୍ଛା ଆଛା ଓହୋ ହଁ ସେଠି କଣ ତମେ ପୁରା ମାନେ ପାଇବ ପ୍ରକୃତ ମାନେ ଯେମିତି କିି ଢେଙ୍କାନାଳ ବି ଆମେ ଯାଇଥିଲୁ ସେଠି ଯୋଉ ଝୁଣା ବିକ୍ରି ହଉଥିଲା। ଆଉ ମହୁଲ ବି ଶୁଖେଇକି ବିକ୍ରି କରୁଥିଲେ ମହୁଲ ଫୁଲ।
ହଁ।
ତ ଆମେ ଝୁ ଛୁଣା ଆଣିଥିଲୁ ମହୁଲ ଫୁଲ ବି ଆଣିଥିଲୁ ମହୁଲ ଫୁଲର ପିଠା ହୁଏ। ଅରୁଆ ଚାଉଳ ସହିତ ବଟା ହେଇକି ଚକୁଳି ହୁଏ ହେଲା।
ହଁ।
ସେଇଟା ବି ଆମେ ଆଣିଥିଲୁ ଝୁଣା ବିକ୍ରି ହଉଥିଲା ଆଉ ଚେର ମୂଳିର ଜିନିଷ ସବୁ। ଏମିତି ସବୁ ବିକ୍ରି ହଉଥିଲା ଆଣି
ଏମତି ଏ ଯୋଉ ତମ୍